କଅଁ କରୁଛ?
ହ୍ୟାଲୋ।
ହଁ କଣ କରୁଛୁ? ସୁବୁନି ତତେ? ହ୍ୟାଲୋ।
ହ୍ୟାଲୋ।
ଶବୁଛି ନା ତତେ? ହାଲୋ।
ହାଲୋ। ହ୍ୟାଲୋ। ଆଉ ଉଠଦ ଟି ହ୍ୟାଲୋ।
କଣ କହୁଚୁ? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଚାଲ ପୁରୀ ବୁଲିବାକୁ ଯିବା। କଣ କରୁଚୁ କଣ ଭଏସ କିଛି ଶୁଣା ଯାଉନି କଣ କଥାହେବି।
ହ୍ୟାଲୋ।
ହ୍ୟାଲୋ।
ସୁବୁନି ସୁବୁନି କିଛି ମୋ କଥା ତତେ
ହଁ ସୁବିଲା। ସୁଵିଲା ଆଉ କଣ କରୁଚ?
ହଁ ଏଠି ହୋଇଛି ମୁଇ ଟିକେ ବୁଲୁଥିଲି ଟିକେ ଆଉ କହନ୍ତୁ? ତୁ କଣ କରୁଚୁ?
ହଁ ପୁରୀ ଯିବା।
ପୁରୀ ଯିବା?
ହଁ ପୁରୀ ହେରିକା ଯିବା ପ୍ଲାନିଂ କରିବା। ଆଉ ଜଗନ୍ନାଥଙ୍କ ବିଷୟରେ କଣ ଜାଣିଚ କହୁନା?
ତୁ କହ ମୁଁ ଟିକେ ଶୁଣିବି।
ମାନେ କେବେ ଯାଇଛ ନା ସବୁ ସେ ରୋଷେଇ ତାଙ୍କ ରୋଷେଇ ଶାଳ। ଯୋଉ ଯୋଉଠି ରୋଷେଇ କରନ୍ତି ପାଣି ଯୋଉଠି ନିଅନ୍ତି ଯୋଉଠି ରୋଷେଇ କରନ୍ତି ଯୋଉଠି ପାଣି ନିଅନ୍ତି ସେ ଯୋଉ କୂଅ ସେ ସବୁ ଜାଣିଚ?
ନା ନା ତା ବିସୟରେ ସେ କଉନୁ। ମୁଁ ଜାଣିଛି ଏତେ ଟିକେ ମୁ ଯା ବହୁତି ଦିନି ହେଲା ଯାଇନି ନା କଉନୁ ଟିକେ।
ମାନେ ସେତେବେଳେ ରୋଷେଇ ହୁଏନି ନା ହଁ ମୁଁ କହିଲି ଯେତେବେଳେ ରୋଷେଇ ହୁଏ। ମାନେ ତାଙ୍କ ହାଣ୍ଡି ପୁରା ସାତ ଥାକିଆ ହାଣ୍ଡି ବସେ। ଆଉ ସେ ହାଣ୍ଡିର ପ୍ରା ଟାଇଲ୍ ତାର ତଳ ଟା ହେଇନଥିବ ଫାଷ୍ଟ ଉପରୁ ଉପରୁ ହେଇହେଇ କା ଆ ଟେ ଫାଷ୍ଟ ଉପର ଟା ତଳଟା କିନ୍ତୁ ଲାଷ୍ଟ ରେ ହୁଏ।
ହୁଁ। ହଁ ହଁ ଠାକୁରଙ୍କର
ଅ ସେଠି କେତେ ଠାକୁର ଅଛନ୍ତି ମିନିମମ ଶହେ ପରେ।
ହୁଁ।
ଅଁ ସେଠି ଯୋଉ ସେ ତାରେ ତ ତୁଳସୀ ବାଣ ଅଛି ଆଉ ଗୋଟେ ଜାଗା ଅଛି ଯୋଉଠି କଏନ ଲଗେଇବା ସେ ଯୋଉ କାନ୍ଥଟାରେ କଏନ୍ ଲାଗିବ। ସେଦେ ମନରେ ଲାଗିବ ଜଣ ଜଣଙ୍କର ଛାଡିଯାଏ। ସେଠୀ ଗୋଟେ ଜାଗା ଅଛି ସେଠି କାନ ଦେଇକି ଶୁଣିଲେ ଶଙ୍ଖ ବୋବେଇବାର ଶଙ୍ଖ ଯେମିତି ଫୁଙ୍କନ୍ତି ସେଇ ସାଉଣ୍ଡ ଶୁଭିବ।
ମୁଁ ଯାଇଛି ଯେ କିନ୍ତୁ ହଉଛି ବହୁତ ଦିନ ତଳେ ଯାଇଥିଲି।
ଆଉ ଜାଇନି ବୋଧେ ତିନି ଚାରି ବର୍ଷ ହେଲା ପୁରୀରେ ଯାଏ ଠାକୁର ମୋ ଡୋରି ଟିକେ ଲ ହଉନାହନ୍ତି। କେମତି ମୋର ଇଛା ଅଛି ଯିବା ପାଇଁ ତମ ଆଡେ ବର୍ଷା ହଉଛି ନା?
ପାଟି କ ହଁ ହଉଛି ବର୍ଷା ତ ପକଉନି ଗୋଟ ପବନ ଫବନ ହଉଛି ଜୋରରେ।
ହ ହଁ ଜୁନ୍ ମାସରେ ହଉଛି ଏଇ ଅଳ୍ପ ଅଳ୍ପ ବର୍ଷା ହଉଥିବ ସେଇ ଟାଇମ ରେ ପୁରୀ ଯିବୁ ବଢିଆ ଲାଗିବ ପୁରା ସମୁଦ୍ର କୂଳ ଗୁଡାକ ପୁରା ସୁନ୍ଦର। ଗାଧୋଇବାଟା ବି କିଛି ଅସୁବିଧା ହେଲାନି ଖରା ହେଲେ ଟିକେ ମାନେ କଷ୍ଟ ହୁଏ କିନ୍ତୁ ବଢିଆ ଲାଗିବ।
ବର୍ଷାରେ ଗାଧେଇବା ପାଇଁ କିନ୍ତୁ ଡର ଲାଗିବ। ପୁରା ଅନ୍ଧାର ହେଇ ଯାଇଥିବ।
ସିବିଜ୍ ବୁଲାବୁଲି ଫଟ ସୁଟ୍। ସେଠି ସେ ଯୋଉ ଗାନ୍ଧୀ ପାର୍କ ଅଛି।
ହୁଁ।
ସେଠୀ ଗୋଟେ ଜାଗା ଅଛି ମାତା ମା ମଠ ଅଛି। ସେପଟେ
ହଁ ବୁଲିଯିବା ପାଇଁ ଭଲ ଜାଗା ଅଛି।
ହୁଁ।
ଏ ସାଉଣ୍ଡ ଶୁଭୁଛି ତ? ଘରୁ ଯାଇଥିଲେ ଭଲ ହେଇଥାନ୍ତା।
କଣ ମାଇଲୁ?
ହ ଆା
ହ୍ୟାଲୋ।
ମୁ କହିଲି କଫି ଚା ଏସବୁ ଦିଆନା।
ସୁୁଭୁନି?
କହିଲି ଚାହା କଫି ଏସବୁ ପିଅ?
ପେଟ ଖରାପ ମୁଁ ସେଥିପାଇଁ ହଁ ପିଏ ଥଣ୍ଡା ହେଲେ।
କଣ ପସନ୍ଦ କୋଲ୍ଡକଫି ଚା?
ଆଁ।
ଖାଲି କଫି କୋଲ୍ଡ କଫି ଚାହା ଖାଲି କଫି?
କୋଲ୍ଡ କଫି ଟା କଣ ଲାଗେ ମାନେ ଭଲ ଲାଗେ। ମୁଁ କିନ୍ତୁ ମୋ ପେଟ ଟିକେ ଖରାପ ତ ମୁଁ ସେଥିପାଇ ଟିକେ ସବୁଦାଣି ପିଉନି କିନ୍ତୁ ଭଲ ଲାଗେ। ଚା ତ ଦିନରେ ଦି ତିନି ଥର ପିଏ।
ହୁଁ ହୁଁ।
ବଢିଆ ଲାଗେ ତା ଧେରେ ପିଇ ପିଇ ପେଟ ଖରାପ କରିଦ
ଆଉ ତମ ଘରେ କିଛି ପରିବା କିଛି ଗଛ ଗାର୍ଡେନିଂ କରିଛ।
ନା ଲୋ ଆମର ସ ଆମ ହଁ ଆମର ଗାଲେ ଅଛି ପି ଜୁଳି ଗଛ ଅମୃତଭଣ୍ଡା ଗଛ ଆଉ। ହଉଛି ଏଇ ଦିଟା ତିନିଟା ଗଛ ଅଛି ବେଶୀ ଗଛ ନାହିଁ।
ହୁଁ
ଆଉ।
ଆଛା।
ଆଉ କଣ କହ।
ପରିବା କିଛି ଲଗଉନ।
ନା ଲଗେଇନୁ ଆମର ଏବେ ଗୋଟେ ଘର ହଉଛି ତ ଟିକେ ଆମ ଗାଁ ଭିତରକୁ ଟିକେ ପଳେଇ ଆସୁ। ଉଁ ଯୋଉ ଗାଁ ଭିତରୁ ବାହାରକୁ ପଳେଇ ଆସିଛୁ ସେଠି ହେଇଗଲେ ଘର ଟା। ସେଠି ଆମେ ଲଗେଇବୁ ପରିବା। ବାଟ୍ ଟିକେ ଟିକେ ସୁବିଧା ନାହିଁ ନା ହେତିପାଇଁ ଲଗେଇନୁ ଆଉ ଲଗେଇନୁ କଣ ସୁବିଧା ଅ ଛି। ହେ ଲଗେଇନି ତ ଲଗେଇନୁ ଆଉ କିନ୍ତୁ ଏଠି ଆସିଲେ ଲଗେଇବୁ ଭଲ ଲାଗେ ମତେ ଗଛ ବଛ ଟିକେ ଏଁ ଲଗେଇବା ପାଇଁ ଗଛ ବଛ ଏରିଆ ଟା ତ ବଢିଆ ଲାଗେ। ଲଗେଇବୁ ଆଉ ସରୁ ସବୁ କାମ ସଇଲା ପରେ। ତମର ଲଗେଇଛ ନା।
ହୁଁ ହୁଁ। ହୁଁ ଆମର ବେଶୀ ଆମର ହୁଏନି ଆଉ ମାଟି ଟା ଏତେ ଭଲ ନୁହଁ। ସେଥିପାଇଁ ଗଛ ଭଲ ଉଠୁନି।
ହଉ ହଉ।
ଆମର ବସ୍ ବଡ ବଡ ଆମ୍ବ ଗଛ ଅଛି ଯୋଉ ଲେମ୍ବୁ
ଆମ୍ବ ଆମ୍ବ ଗଛ ଅଛି।
ଆମ୍ବ ଆମର ହେଇକି ସରିଲାଣି ଆମର ପୁରା ଫାଷ୍ଟ ହବ ଫାଷ୍ଟ ସରିଯିବ। ଜୁନ୍ ହେଲା ବେଳକୁ ରଜ ବେଳକୁ ଯେତେବେଳେ ଆମ୍ବ ସମ୍ ଆମ୍ବ ସିଜନ୍ ସମସ୍ତେ ବି କିବେ ସେତେବେଳକୁ ଆମର ସରିଯାଇଥିବ।
ହଁ ହଁ ବେ ଆମ୍ବ ବି ସରି
ମୋ ଫାଷ୍ଟ ଏପ୍ରିଲ ଠୁ ଷ୍ଟାର୍ଟ ହେଇଯାଏ ନାଇ ଏପ୍ରିଲ ମେ ଦି ମାସ୍ କଣ୍ଟିନ୍ୟୁ ଦି ମାସ୍ ଆଠ ଦି ମାସ୍ ହୁଏ ଆଉ ଅଧା ଜୁନ୍ ବେଳକୁ ଏବେ ଏବେ ବେଳକୁ ଯିବ ବେଳକୁ ବେଳେ ବଳେ ଥାଏ ବେଳେ ବେଳେ ସରିଯାଏ ଏ ବର୍ଷ ସରିଗଲା।
ଏବେ କୋଉଟା କହନି ସେଇ ଯୋଉ ବଡ ବଡ ଆମ୍ବ ଯଉ ବାଇଗଣପଲ୍ଲି ଆମ୍ବ। ସେଇଗୁଡାକ ଚାଲିବ ହଉଛି ବିକ୍ରି ହଉଥିବ ବନ୍ଧରେ ନେବେ। ସେଇଟା କିଛି ଦିନି ଖାଇବେ ତାପରେ ହେଟା ବନ୍ଦ ହେଲା ପରେ ସଇଲା ହେଁ। ପୁଣି ଯାଇକି ଆର ବର୍ଷ।
ଏବେ ତ ଆମ୍ବ ଆଇଲାଣି ବାଇଗଣ ପଲେଇ ଆମ୍ ବ୍ରପଲ୍ଲୀ, ମଲ୍ଲିକା, ଗୋଲଡେନ ମ୍ୟାଙ୍ଗୋ ସବୁ ଆଲଫାଞ୍ଜୋ ସେ ଯୋଉ କଣ ଲଙ୍ଗଡା ହା ପୁସ ମିଞ୍ଚେ ଆମ୍ବ
ଯୋଉ ଗୋଲଡେନ ମ୍ୟାଙ୍ଗୋ ଟା କଣ ସେଟା ଗୋଲଡେନ କଲର?
ଏବେ ପଣସ, ଆମ୍ବ
ନା ନା, ମୁ କହିଲି ସେ ଯୋଉ ଗୋଲଡେନ ମ୍ୟାଙ୍ଗୋଟା କହୁଛି ସେଟା ହଁ ଗୋଲଡେନ କଲର?
ପାରଶଧିକା
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ, ଶୁଭୁଛି ନା?
ହଁ
ଏ ଶୁଭୁଛି, ମୁଁ କହିଲି ତୁ ଯୋଉ ଗୋଲଡେନ୍ ମ୍ୟାଙ୍ଗୋ କହିଲୁ ସେଟା କଣ ଗୋଲଡେନ୍ କଲର ଦିଆ ହେଇଥା ତା ଦେହରେ ହ୍ୟାଲୋ।
ଦେଖିବାକୁ ପୁରା ଗୋଲଡେନ କଲର।
ଟିକେ ଫଟୋ ଉଠେଇକି ଆଣିବ ନା ପାଇଲେ।
ଆମ୍ବଳା ରେ ଟିକେ ଦାଗ ଥାଏ ନା।
ଏ
ଗୋଲଡେନ ଆମ୍ ରେ ଦାଗ ବେଶୀ ନଥାଏ। ପ୍ଲେନ୍ ଥାଏ, ଆଉ ଦେଖିବାକୁ ସୁନ୍ଦ ହଁ ଯେମତି ଅମଲେଟ ରେ। ସେଇଭଳି ସେଇ ଆମ୍ବଡା ବି ପ୍ୟାକ୍ ହେଇକି ଆସ୍
ମିଠା ଲାଗେ ଏଟା?
ଖାଇବା ପାଇଁ ବି ଭଲ ଲାଗେ, ଟେଷ୍ଟ ଅଛି ଭଲ।
ହୁଁ। କେତେବେଳେ ପାଇଲେ ଟିକେ ଆଣିବୁ ନା ଟେଷ୍ଟ କରିବା ଟିକେ ନୂଆ ଆମ୍ବ ଟେ ।
ହଁ ହଁ ଏଇ ଦିଦି ଘରକୁ ନେଇଥିଲେ ତ ସେ ଆମ୍ବ? ମୁଁ ସେଦିନ ଘରେ ଖାଇଥିଲି ସବ୍, ଭଲ ଲାଗିଲା।
ହୁଁ। ହଁ ଆମ୍ବ ସିଜିନ ଖସିଲା ତାପ୍, ଆପରେ କଣ ଅଛି, ଆବ୍ ଏବେ କିଛି ଦିନ ଚାଲିବ ଜାମୁ
ହଁ ଜାମୁ କୋଳି ଚାଲିଲାଣି, ଜାମୁ
ବର୍ଷା ଋତରେ ତ ହୁଏ ପ୍ରାୟ ଜାମ୍ମୁ କୋଳି ଟା?
ହଁ। ଆଉ ତାପରେ
ହଉ ତୁ ଯା ହଉ ଯା କଣ କରିବୁ, ମୁଁ ଯାଉଛି ଟିକେ କାମ କରିଦିଏ, ହଁ।
ହଁ, ହଁ, । ହ